ଜୟ ଜଗନ୍ନାଥ ଭାଇ। କେମିତି ଅଛନ୍ତି?
ଭଲ ଅଛି ଆପଣ ଭଉଣୀ କେମିତି ଅଛନ୍ତି?
ମୁଁବି ଭଲ ଅଛି।
ଏବେ କଣ କରୁଚନ୍ତି ଆପଣ? ମୁଁ ବର୍ତ୍ତମାନ ବେସରକାରୀ ଚାକିରିକୁ କେବେ ଯିବି ଆଉ କିଛି ସମୟ ପରେ ଆପଣ କଣ କରୁଛନ୍ତି?
ମୁଁ ଚାକିରିରେ ଅଛି। ମୋର ଟାଇମ ତ ଏଇଟା ମାନେ ଚାକିରିର ସମୟ ଏଇଟା ତ କାମ କରିବାର ତ ଅଛି ଏବେ
ସକାଳେ ଆପଣ ଖାଇଥିଲେ କଣ?
କିଛି ଖାଇ ନଥିଲି, ଏବେ ସକାଳର ଖାଦ୍ୟ ଏବେ ଖାଇଲି ଆଉ।
ଆଛା ଏତେ ବିଳମ୍ବରେ ଖାଇଲେ ଆପଣଙ୍କ ଦେହ ବା ଦେହ ଖରାପ ହବ। ଆପଣ ଚାକିରୀ ସହିତ ନିଜ ଶରୀରକୁ ବି ଦେଖନ୍ତୁ।
ଚାକିରୀରେ ଯୋଉ କାମ ଟିକେ ରହୁଚି ସେମିତି ତ ମାନେ ସମୟ ମିଳୁନି। ସମୟ ଅଭାବ ହେତୁ ଖାଇବାବି
ବିଳମ୍ବ ହୋଇଇଯାଚି ଆଉ।
ଆଚ୍ଛା।
ତମେ କଣ ଖାଇଚ?
ମୁଁ ସକାଳେ ପଖାଳ ଖାଇଥିଲି। ଓଡିଆ ମାନଙ୍କର ଜାଣିଚନ୍ତି ତ ପ୍ରସିଦ୍ଧ। ପଖାଳ। ପଖାଳ ଥିଲେ ପେଟ ଶାନ୍ତି। ଓଡିଆ ମାନେ ପଖାଳ ନ ଖାଇଲେ ତ ଲାଭ କଣ ଓଡିଆ ହେଇକି। ଆଜ୍ଞା ପଖାଳ ଆଉ ଟମାଟୋ ଟମାଟୋ ବାଇଗଣ ପୋଡି ଦେଇଥିଲି ତା ସହିତ ଲେମ୍ବୁ ଟିକେ କାକୁଡି ଟିକେ ପିଆଜ ଟିକେ ଖାଇଥିଲି ଆଉ।
ବଢିଆ ସକାଲୁ ସକାଳୁ ଯାହା ଖାଇବା ଖାଇଛନ୍ତି।
ଆଜ୍ଞା।
ହୁଁ ଆପଣଙ୍କ ସହକର୍ମୀ କେମିତିକା?
ଭଲ।
ତ ସେ ଆପଣଙ୍କ ସହିତ ରହିଲେ ଆପଣ କେମିତି ମାନେ ଅନୁଭବ କରନ୍ତି?
ଭଲ ଅନୁଭବ କରେ।
ହୁଁ।
ଆପଣ କହୁଥିଲେ ପୁରୀ ଯିବେ ବୋଲି ଯାଇଚନ୍ତି।
ଯାଇଥିଲି ହଁ ଆସିସାରିଲିଣି ଭାଇ।
ଆଚଛା।
ଆଉ ଯାଇଥିଲି ଆସିସାଇଲିଣି। ତମେ କେବେ ଯିବ? ତମର ଛୁ
ହୁଁ ଆସନ୍ତା କାଲି ଯିବାର ଅଛି।
ବେ ଯିବ।
ଆଜ୍ଞା।
ଜଗନ୍ନାଥ ଦର୍ଶନ କରି ଯିବେ।
ଆଜ୍ଞା।
ତ ସେଇଠି ଯାଇକି ଦେଖନ୍ତୁ ଜଗା ପାଠରୁ ଆସନ୍ତୁ ଭଲରେ ଭଲରେ ଜଗାର ଦର୍ଶନ ହଉ ଜଗା ହଉ ପାଖରୁ ଫେରିଆସିଲେ ଆପଣଙ୍କର କଣ ଅନୁଭୂତି ରହିଲା ଆପଣଙ୍କ ସହିତ ମୁଁ ଜଡିତ ରହିଛି। ରହିଥିବ ମଧ୍ୟ ଆପଣ ମତେ କହିବେ କଣ ଅନୁଭୂତି ରହିଲା? ସେଇଠି ଜଗା ଜଗ ତ ଭାଗର ଠାକୁର ଆପଣ ଯାଆନ୍ତୁ ମୁଁ ମଧ୍ୟ ଯାଇଥିଲି। ମୋର ବହୁତ ଭଲ ଅନୁଭୂତି ରହିଲା ଆପଣ ଯାଆନ୍ତୁ ଆପଣ ଆସିଲେ ସେଇଠିକାର କଣ ରହିଲା ଜଗାଙ୍କ ଦର୍ଶନ କରିବା ବଳରେ ଆପଣଙ୍କୁ କଣ ମିଳିଲା ଆପଣ କଣ ପ୍ରା ତି ହେଲା ସବୁ ଆସିଲେ ମତେ କହିବେ।
ପୁରୀ ଯାଇଥିଲି ଜଗନ୍ନାଥଙ୍କ ଡୋରି ଯେତେବେଳେ ଲାଗିବ ସେତେବେଳେ ମୁଁ ଯାଇପାରିବି ଆଗରୁ ବି ଥରେ ଯାଇଥିଲି। ଆସନ୍ତା କାଲି ବି ଯାଇପାରେ।
ହୁଁ ହୁଁ ହୁଁ ଯାଆନ୍ତୁ ଯାଆନ୍ତୁ ଜଗା ଦର୍ଶନ କରି ଆସନ୍ତୁ ସେଇଠି କଣ ଆପଣ ମାନେ ଦେଖିଲେ ଜାଗାକୁ ଦେଖିଲେ କଣ ଅନୁଭୂତି ରହିଲା ସବୁ କହିବେ ଜଗାଙ୍କ ପାଖକୁ ଯାଉଛନ୍ତି ମାନେ ଆପଣ ଅ ସେ ଜାଗାରେ ମାନେ ନିର୍ମାଲ୍ୟ ପାଇକି ଆସିବେ। ଆପଣ କର୍ମକ୍ଷେତ୍ର କୁ ଆସିଗଲେନି କି? ନା ଆସିବେ ଓହୋ ଆ କାଇଁ କି ନା ସେ ସେଇଠିକାର ଯୋଉ ସାଉଣ୍ଡ ଆସୁଛି ତ। ମୁଁ ସେଥିପାଇଁ ପଚାରିବି କିଛି ଭାବିବେନି। ହୁଁ। ଠିକ ଅଛି।
ମୁଁ ଆପଣଙ୍କୁ ପରେ କଲ୍ କରିୁଛି।
ନାଇଁ ପଏଣ୍ଟ ଆସନି ତ ଭାଇ ଯୋଉ ଆମର କାମ ସ୍ଥଳରେ ଯୋଉ ପଏଣ୍ଟ ଅସ
ଆଜ୍ଞା।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
ଠିକ ଅଛି ଭାଇ ରଖିଦିଅନ୍ତୁ ଆମେ ପରେ କଥା ହବା ଆଉ।
ରଖନ୍ତୁନି ଦଶିନିଟ ହେଇଯାଉ ଦଶ ମିନିଟ ହେଇଗଲେ ଆପେପ କଟିଯିବ।
ହ। କିଛି ବାର୍ତ୍ତାଳାପ ବି କରିବାକୁ ପଡିବ ପେଟ କଟିଲେ ବୋଧେ କଣ ହେଇଯାଏ ଆଉ।
ନାଇଁ କିଛି ହବନି।
ଠିକ ଅଛି। ବାପଣ ନିଜେ ରୋଷେଇ କରନ୍ତି କି ବାହାରେ ଖାଆନ୍ତୁ। ନିଜେ ରୋଷେଇ କରନ୍ତିୁ କି ବାହାରେ ଖାଆନ୍ତି।
। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ
ଆପଣ ବୋଧେ କାମରେ ବ୍ୟସ୍ତ ରହିଗଲେ। ଆପଣ ଗୋଟେ କାମରେ ବ୍ୟସ୍ତ ରହିଯାଇଥିଲେ ସାର୍। ଅତିରିକ ବୟସ ଆସୁନି ମତେ କିଛି ଭୟସ ଆସୁନି